ହ୍ୟାଲୋ।
ହ୍ୟାଲୋ।
ହାଏ କେମିତି ଅଛ।
ହଁ କହନ୍ତୁ।
କେମିଅଛ।
ହଁ ସେମତି ଆଉ।
ଆଉ ଖା ପିଆ ସରିଲାଣି?
ହଁ ଏଇ ଏବେ ଜଷ୍ଟ ଖାଇକି ଆସିଲି।
କଣ ନନ୍ ଭେଜ ନା ଭେଜ
ଆଁ ଉ ଉଁ ନନ୍ ଭେଜ୍ ଟାଇପ ର।
ନନ୍ ଭେଜ ଟାଇପ ର ନନ୍ ଭେଜ୍ ତା ତ। ନନ୍ ଭେଜ୍ ଟାଇପ ର ପୁଣି କଣ ଗୋଟେ ଥାଏ।
ନାଇଁ ନନ୍ ଭଜ୍ ମାନେ ସେଇଟା ମାନେ କ ମାନେ ଆଇଁଷରେ ଯାଏ କିନ୍ତୁ ଇଏ ନୁହ।
ଆଇଁଶରେ ଯାଇ ପୁଣି ନୁହଁ ମୁଁ କିଛି ବୁଝିପାରିନି ମାନେ। ଓହୋ ଯାହା ଯୋଟ ଖାଇଛନ୍ତି ଆଉ।
ହଁ ଆପଣ?
ଆ ହଁ ଖା ପିଆ ସଇଲାଣି ଆଉ।
ହଁ ହଁ।
ସାଧା ସିଧା ପଖାଳ ତ ମୋର।
ଭାଇ ଏଇ ଗରମରେ ତ ପଖାଳ ଆମର ବି ହେଇ ପଖାଳ ବି ଆମର ପଖାଳ ଆଉ ଏ ଯୋଉ ପୋଇ ଆଳୁ ତକାରିଥିଲା। ଆଉ ଯଉ ସୁଖୁଆ ହେଇଥିଲା।
ହଁ। ଶୁଖୁଆ ସେଥିରେ ଓଡିଶାରେ ତ ମେନ୍ ଖାଦ୍ୟ। ଆଜି ପଖାଳ ସହିତ। ଓହୋ ଆଉ ସବୁ ଏବେ କଣ କରୁଛନ୍ତି?
ମୁଁ ବି ଏଠି ଆଉ ବସଚୁ ଆଉ।
ଅ ହଁ ଆଉ ଏକଜାମ ଥିଲାବେଳେ ଆଗକୁ ଆପଣ କହୁଥିଲେ ନା କାଲି।
ମୋର ଏକଜାମ୍ ନାଇଁ ତ।
ତାହାଲେ ମୁଁ ଆଉ କା ସହିତ କଥାହଛ କେତ ଲୋକଙ୍କ ସହିତ ତ କଥା ଧଉଳି। ଆପଣଙ୍କ ଘର ନା ଧଉଳି ପଟେ କହୁଛନ୍ତି।
ନାଇଁ ଆମର ସାଲେପୁରୁ।
ଓ ହଉ ସାଲେ ଧଉଳିପଟରେ ଜଣେ ଝିଅ କଥା ହେଇଥିଲେ ତ ସେ କହୁଥିଲେ ଏ ଯାଏଁ ମୁଁ ସେ କେତେଟା ନମ୍ବର ନା କନଫ୍ୟୁଜ୍ ହେଇଯାଉଛି। ଇଁ ହିଁ ହିଁ। ହ ହ। ଆଉ କେମତି ଅଛନ୍ତି?
ଆପଣ କଣ କରୁଚନ୍ତି?
ଓ ହ ମୁଁ ଏମତି ବସିଥିଲି ତ କାମ ସା ରା ସାରିକି ସବୁ କାମ ସଇଲା। ଲି ତମୁକ ଟିକେ କଲ୍ କଲି ଆଉ ଏ ଖରାବେଲ ଟାଇମ୍ ଟା ଟିକେ ଫିର୍ ତ ଘଣ୍ଟେ ଦି ଘଣ୍ଟା। ହଁ ଆଉ ତାପରେ ଆମ ଆଉ ସେଇଠି ଆଉ ଆମକୁ ଫିନାହିଁ।
ହଁ।
ହଁ ହଁ କାଲି ଆପଣଙ୍କ ସହିତ କଥା ହେଇଥିଲି ଆପଣ ମାସେ ବାହାଘର ବୋଲି କହୁଥିଲେ ନା।
ହଁ।
ହଁ ହଁ ନହେଲେ ପିଲେ ଇଭିନିଂ ରେ କାଲି କଥା ହେଇଥିଲି। ମନେ ଆଉ ଶାଶୁ୍ଘରେ ସବୁ ଭଲ।
ହଁ ସମତେ ଭଲ।
ହଁ ଆଉ କଣ ଫ୍ୟାମିଲି ପ୍ଲାନିଂ କଣ କେବେ କରୁଚନ୍ତି‌‌?
ଉଁ?
ମୁଁ କହିଲି ଫାମିଲ ପ୍ଲାନିଂ କେବେ କଣ କରୁଚନ୍ତି ନା ନାଇଁ ଏବେ ନାଇଁ।
ହୁଁ ଏବେ ଜମା ମାସେ ହେଇଚି ବାହାଘର ହେଇଚି। ହଁ ତାପରେ ଏତେ ଜଲଦି ଟା ଭଲ ନୁହଁ।
ଦେଖିବା ଏଥିପାଇଁ କି ବହୁତ ମାନେ ହେଇଚି। ଲଭଲି ଏବେ ତ ମାନେ ଅସୁବିଧା ଟିକେ ଅଛି ପଇସା ପତ୍ର ଆଉ ତାପରେ ବି ଏଇଟା ଟିକେ ଓ ହୋ ହୋ ଟାଉନ ରେ ବାଆ ହେଇଥିଲେ ସେ ଟା ଗୋଟେ ଅଲଗା ପ୍ରକାର ଆ । ଆମ୍ବଲ। ଏଇଟା ଗାଁ ଟା ଆ। ଗାଁ ଭିତରେ ସମସ୍ତଙ୍କୁ ନେଇକି ରହୁଚୁ ନାଆ ସେ ଆ ଯେଦି ଯାଉଛିି ସମତେ ଯିଏ ନାହିଁ ସିଏ । ଏମତିଟା ଅଛୁ କିନ୍ତୁ ଆମର ଅଛି ପ୍ରୋଗ୍ରାମ୍। ନାଇଁ ଏବେ ଏଇ ଜଷ୍ଟ ରଜେରେ ଆମ ଯାଇଥିଲୁ ରୁ ମୁଁ ଭାଇ ଆଉ ହଜବେଣ୍ଡ ଯାହା ବି ସମତେ ଯାଇଥିଲୁ। ଆ କନ୍ତୁ ବୁଲିବାଲି କି ଆସିଥିଲି। ଆହା ଆଉ କନ୍
ମୋର।
ସ୍ପାନିଙ୍ଗ୍ କେବେ ହେଇନି।
ଓ ହ ଆଉ ରଥକୁ କାଳିଆ ଦର୍ଶନ କରିବାକୁ ଆସିବେ ନା ନାଇ।
ଭାବୁଚି ମୋ ମନରେ କିନ୍ତୁ ଅଛି ଭକ୍ତି ସେତିକି କିନ୍ତୁ କଣ ହଉଚି ଠାକୁରଙ୍କର କଣ ଯୋଗ ହଉଚି।
ନା କୁହନ୍ତି ନା ବାହାଘର ପରେ ରଥ ଛୁଇଁଲେ ଭଲ ବୋଲି। ମାନେ ଯୋଡ଼ାରେ ଯୋଡ଼ି ଯୋଡ଼ି ଆସିକି। ରଥ ଛୁଇଁଲେ ଭଲ ବୋଲି କହନ୍ତି। ବାହାଘର ପ୍ରଥମ ବର୍ଷରେ ତ ଚେଷ୍ଟା କର ଯଦି କାଳିଆର ଡୋରି ଲାଗିଲେ ଆସିବ ଦର୍ଶନ କରିକି ଯିବୁ ଆଉ କଣ। ଆସିଚି ଆଗୁରୁ କେ ପୁର୍ ନା ଆସିନା ଏତେ ଆସନ୍
ହଁ ଏଇ ମ୍ ଆରେ ଶୁଣଲି ଯାଇଥିଲି ବା ଏବେ ଇ ମେଁ ମାସରେ ଆମେ ତ ଯାଇଥିଲ।
ଅହ କେବେ ଆସିଥିଲେ?
ହଁ ଯାଇଥିଲି।
ଆପଣ ଟିକେ ସ୍ଲୋ କଥା ହଉଛନ୍ତି ନାଁ?
ହୁଁ ମୋ ଭଏସ୍ ଟା ବି ସେ ନାଇଁ। କେହି ନାହାନ୍ତି କିନ୍ତୁ ଫାଷ୍ଟ୍ ଇଏ ନାଁ ଟିକେ ସେମତି
ହୁଁ ହୁଁ ଆମ ମୋର ବି ଫାଷ୍ଟ୍ ଫାଷ୍ଟେ ଟିକେ କା ସା କଥାଟା ଟିକେ ହେଲେ ଉଁ ଜାଣିଗଲେ କଣ ଟପିକ୍ କଥା ହବା ସେମତି କିଛି ଟପିକି ଆସୁ ଆଉ ଆଲା ହଜବେନ୍ ନାହାନ୍ତି?
ହଁ ସିଏ ଏବେ ଯାଇଥିଲେ ଡ୍ୟୁଟି ଯାଇଥିଲେ ଏବେ ଆସ୍ ଟିକି ତାଙ୍କ ମୋର ବସିି ଖାଇଲୁ ସିଏ ସେ ସେପଟ ରୁମ୍ ରେ ତି ମୁଁ ଏପଟ ରୁମ୍ ରେ ଅଛି ଆଉ।
ଓହୋ। ରୋଷେଇ ବାସ ନିଜେ କର ନା ଯା ଫା ସବୁ ମିଶେଇକି କର?
ନାଁ ମିଶି କରୁ ସ
ଅହ। ମିଶି ମିଶି କା କାମ କଲେ କାମ ବେଶୀ ଲାଗନଥୁବ।
ଉଁ ସେମିତି ଆଉ ଦି ଭୋଉଣୀ ଭଳିଆ ଆଉ ଆଉ।
ହେଳେ ଯାଆ ମାନେ ତ ଆମର ଯାଆ ବି ଆସିଲେ ଦି ଦିନି ପାଇଁ ବି ଆଇଲେ ମିଶି ମାଶିକି କଲେ ମତେ କାମରେ ଟିଏ ଏ ସେଇ କାମ ମୁଁ କରୁଥୁବି କିନ୍ତୁ ଏକୁଟିଆ କଲେ କାମଟା ବୋଝ ଭଳିଆ ଲାଗେ। କିଏ ଗୋଟେ ଥିଲେ ତମୁକୁ ଲାଗେ ହଁ କିଏ ଗୋଟେ ଅଛନ୍ତି ତ।
ହୁଁ।
ହଁ ଆଉ କଁ କୁହ।
ଆଉ ଆଉ ତମ ଅଁ ମାନେ କ ମୁଁ ଆଜି କଇପାରନି ମୁଁ ଯୋଉ କଣ ଚେ
ଆଁ କଁ କହିଲେ?
ଉଁ ଆପଣଙ୍କର ପା ପୁଅ ନାଁ ଝିଅ ବା କଣ ଗୋଟେ?
ମୋ ଦିଟା ପୁଅ ଗୋଟେ ଝିଅ ଗୋଟେ। ଝିଅଟା ଛୋଟ ପୁଅଟା ବଡ଼। ଝିଅ ପୋ ପଢ଼ୁଚି ନର୍ସରୀରେ ପା ପୁଅ କ୍ଲାସ୍ ଫାଇପ୍ ରେ ପ ଚି ଅ।
ଓ ହଁ। ସିଏ କଁ କରୁଚନ୍ତି ଜ
ହଜବେଣ୍ଡ୍? ଆମର ତ ବ୍ରାହ୍ମଣହର ପୂଜା ପୂଜିି ଅଛି ଠାକୁରଙ୍କ ସମ୍ପତ୍ତି ଅଛି ଆମର ସବୁ ଭଡ଼ା ଦିଆହେଇକି ଚାଲଚି ତାଙ୍କ ସିଏ ସବୁ ବୁଝାବୁଝି କରନ୍ତି ଘରେ। ସେ ତ ଘରେ ଏକୁଟିଆ ବଡ଼ ଭାଇନା ସିଆଡ଼େ ରହୁଚନ୍ତି ରାଉଲକେଲାରେ ନାଁ। ସେ ଏକୁଟିଆ ତ ସେମତି ଚାଲଚି ଆଉ।
ଅଁ ହଁ।
ଭାରି ହଇରାଣ ହଉଚୁ।
ଓହୋ।
ସବୁ ଏକୁଟିଆ କରିବାକୁ ପଡ଼ୁଚି ନାଁ କେଇ ନାହାନ୍ତି। ଆଉ ଶାଶୁଙ୍କ ଗୋଡ଼ ପୋଲିଅ ତ ସେଥିପାଇଁ ସିଏ କିଛି କରିପାରନ୍ତିନି।
ଅଁ ହ।
ସବୁ ଘରର ଏକା ଦାୟିତ୍ୱ ମୋ ଓପରେ ସବୁ ଆଉ।
ଅ ହ।
ଆଉ ବାହାଘର ପରେ ମା ଏକ୍ସପିରିଏନ୍ସ୍ କଣ ମ୍ୟାରେେଜ୍ ଏକ୍ସପିରିଏନ୍ସ୍ ବ୍ୟାଡ଼୍ ନାଁ ଗୁଡ଼୍? ଲଭ ମାରେଜ କହୁଥିଲା ନା ମୁଁ କହିଲି ମ୍ୟା ତମ ମ୍ୟାରେଜ ଲଭ୍ ମ୍ୟରେଜ୍। କହୁଥିଲ ନା ତାହେଲେ ଏକପ୍ରେସ ଭଲଥିବ ନା କଣ।
ନାଇଁ ସେମିତି ଘରେ ଟିକଏ ରାଜି ହେଲେନି।
ମାନେ ଘରେ କେହି ରାଜି ହେଲେନି ବାପ ଘରେ?
ନାଁ।
ଓହୋ ସେତି ହେଲେ ତମେ ଭାଗି ଭାଗିକି ବିହାରଇଯାଇଛ ନା କଣ।
ହଁ ସେଇଭଳିଆ।
ହଁ ବଡ ଭଉଣୀ ଭଳି ବି ହବ ସେମିତିରେ କିଛି ନର୍ଭସ୍ ହବା ଦରକାର ନାଇଁ। ଗୋଟେ ବଡ ଭଉଣୀ ଭଳିଆ ଆଉ ଆମେ ବି ତମ ବୟସ ଦେଇକି ଯାଇଛୁ।
ହୁଁ ସେମିତି କିଛି ନହିଁ ଫ୍ୟାମିଲିରେ ନିଜ ଫାମିଲି ଗୋଟେ ମାନେ ସିଏ ଗୋଟେ ଫ୍ୟାମିଲ ମେମ୍ବର ବୋଲି ଭାବେ ଭାବିଲେନି। ହେତିନାଗି କିଛି ଗୋଟେ କରିବା ପାଇଁ ସପୋର୍ଟ ବି ମିଳିଲାନି। ଭାବିଲେନି ଯେ ସେ ଫାମିଲି ମୁଁ ବି ତାଙ୍କର ଗୋଟେ ଝିଅ କି କି ଭାବିଲେ ନିହାତି। ମତେ ଯେତିକି ଏଇ ଫ୍ୟାମିଲି ଯେତିକି ସପୋର୍ଟ ମିଳିଲା ଲାଇରେ କିଛି କରିବା ପାଇଁ କି ଯେ ଏପଟରୁ କିଛି ସପଟ ମଳିଲାନ। ହେତିଲାଗି। ତ ଏଇଟା ଭାବିଲି ଠିକ ବୋଲି।
ଠିକ ଅଛି ତମେ ଖୁସିରେ ରହୁଛ ମାନେ ଆଉ କଣ ବାପା ମା ଦିନେ ନା ଦିନେ ଯେହେତୁ ସେ ଜନ୍ମ କରୁଛନ୍ତି ଦିନେ ଦିନେ ବୁଝିବେ। ହଁ ପରିସ୍ଥିତି ବୁଝିବେ ବୁଝିଲେ ଫେଣି ସବୁୁ ଏକାଠି ହେଇଯିବୁ ସେଥିରୁ କଣ ଅଛି ଏବେ ଟିକେ କିଛି ଦିନ ସେଇଟା ତାଙ୍କ ମନରେ ରହିବୁ ଯେହେତୁ ତାଙ୍କର ବି କିଛି ଯଦି ସ୍ୱପ୍ନ ଥିବ ତମକୁ ନେଇକି ତ ତାଙ୍କର ବିଛି ସ୍ୱପ୍ନ ଥିବ ନା ନାଇଁ? ହଁ ଆସିଲେ ମା ବାପା ବେଶି କେତେ ଦିନ ରାଗିକି କି ରହିବ? ସିଏ ବେଶିଦିନୀ। ଘରେ କହିନ ନା କହିଥିଲେ ମନା କଲେ?
ନାଇଁ। କହି ସେମତି ମାନେ ଡାଇରେକ୍ଟ କହିନି। କିନ୍ତୁ ଏମତି ବୁଲେଇ ବଙ୍କେଇ କହିଛି କିନ୍ତୁ ଘରେ ସେମିତି ମନା କଲେ। ହେଲାକି ଆଉ ତାପରେ ବି ଆମେ ଏଇ କହୁଥିଲି ଯୋଉ ପୁରୀ ଯାଇଥିଲୁ ଆମେ ଦି ଜଣ ପୁରୀ ଯାଇଥିଲୁ ଆଉ ଘରେ ବି ଜାଣି ଦେଲେ। ଆଉ ଘରେ କିଛି ଘରେ କିଛି କିଛି ଷ୍ଟେପ ନବା ଆଗରୁ ଇ କରିଦେଲି ଆଉ।
ତମେ ବହାହେଇଗଲେ ତମେ ବାହା ହେଇଗଲେ ଆ ଗଲା ମୂଳରୁ ମାଇଲା ଯିବ ସରି ଦେବଙ୍କ ସ
ନାଇଁ ଏମତି ଥରେ ଏମତି ନାଇଁ ଏମତି ଥରେ କଲେଜ ଲାଇରେ ହେଇଥିଲା କଲେଜ ଫଲେଜ୍ ବନ୍ଦ କରିଦେଇଥିଲେ। ଫୋନ ଫୋନ ନେଇଥିଲେ ହେଲେକି ବୋହୁତ ଇଏରେ ଛାଡ଼ି ଥିଲେ ଆଉ। ସେ କି ଷ୍ଟେପ ନବା ଆଗରୁ ମୁଁ ଷ୍ଟେପ ନେଇଗଲି ଆଉ ଆ ହବ ଦେଖ ଖରାପ ହେବି ତ ଭଲ କି ହେଇଯିବି। ଆଉ ସେମିତି ଇଏ ହବା ଟା କଣ?
ହଁ ହଁ ହଉ ଆଉ ନେକ୍ସଟ ଟାଇମ୍ କଥା ହେବା ହେଲା।
ଆଜ୍ଞା ଆଜ୍ଞା।